ହ୍ୟାଲୋ।
ହୁଁ କଣ କରୁଛି ଶୁଭର ସ୍ତ୍ରୀ କଣ କରୁଛନ୍ତି?
କିଛି ନାହିଁ ଏମିତି ବସିଥିଲି ଆଉ ଆପଣ?
ଓହୋ ମୁଁ ଏଇ ଯଷ୍ଟ ଏବେ ଯ ଏବେ ହିଁ ରାତ୍ରି ଭୋଜନ ସାର ଟିକେ ଆସିଲି।
ଆଛା ନା କରିନି କରିବି ଆଉ।
ଓହୋ ଆଜିର ଖାଦ୍ୟପେୟ କେମିତି?
ହଁ ସେମିତି ଆମ ଓଡିଶା ବାସୀଙ୍କର ଯୋଉଟା ସବୁଠୁ ପ୍ରିୟ ହୁଁ ହୁଁ। ମତେ ତ ବହୁତ ଭଲ ଲାଗେ ହଁ ହୁଁ ହୁଁ। ଜାଣିଦେଲେ ମତେ ବହୁତ ଭଲ ଲାଗେ ସେଇଟା ସ୍ପେଶି ବହୁତ ପସନ୍ଦ ଥାଏ। ତ ମତେ ଯେତେବେଳେ ଅଧିକ ଥକା ଲାଗେ କି ଯୋଉଦିନ ଅଧିକ ଖରା ହେଇଥିବ ବହୁତ ଗରମ ହେଇଥାଏ ତ ମୁଁ ରାତିରେ ହେଲେ ବି ମୁଁ ସେଇ ପ ପଖାଳ ରେଖାଏ ତ ସେମିତି ଆଜି ପଖାଳ ଅଛି ସେମିତି ଭଜା ଅଛି ଆଉ ଆପଣ କଣ ଖାଇଲେ?
ନାଇଁ କଣ କରିବା ଏକଲା ଜୀବନ ଯେହେତୁ ସେଥିପାଇଁ ମୁଁ ମ ମଧ୍ୟ ରଖିଥିଲି ପଖାଳ ଖାଇବା ପାଇଁ। ଏ ଖରାବେେଳେ ପଖାଳ ଖରାବେଳେ ଭାତ ତ ଡାଲମା ଆଉ ସୁନସୁନିଆ ଶାଗ ବୋଲି ଗୋଟେ ଶାଗ ଆସେ ଜାଣିଥିବେ ବୋଧେ ଆପଣ?
ହଁ ଶୁଣିଛି କିନ୍ତୁ ଜାଣିପାରେନି ହଁ କୋଉ ସାଗଟା ଶୁଣିଛି କିନ୍ତୁ ଅଛି ସେମିତି।
ହଁ ସୁନସୁୁନିଆ ଶାଗ ବୋଲି ଗୋଟେ ଆସେ ସେଟା ବହୁତ ମିଠା ଲାଗେ ବହୁତ ଭଲ ଲାଗେ ଶାଗଟା। ତ ଏଇଠି ହିଁ ଆମର ଅ ଜନଜାତି ହାଟ ମିଳେ ସେଟା ତ ସେଟା ମୁଁ ସକାଳୁ ଆଣିଥିଲି। କରିବି ବୋଲି ତ ମୁଁ କରିଥିଲି ତାପରେ ବର୍ଷା ହେଲା ବହୁତ ଜୋର ତ ଏତେ ଏମିତିଆ ପାଗ ହେଇଛି ତ ମୁଁ ଶୁଣି ଖରା ବେଳେ ଟିକେ ବାହାରକୁ ଯାଇଥିଲି ଯେ ଓଦା ହେଇଯାଇଥିଲି। ତ ଆଉ ଏବେ ପଖାଳ ଖାଇବା ପାଇଁ ମ ମୋର ଦେହ ଏବେ ମାନେ ଠିକ ନାହିଁ କହିବାକୁ ଗଲେ।
ହଁ ସେ ପଖାଳ ତ ଖାଇଲେ ଥଣ୍ଡା ହୁଏ ନା ହୁଁ।
ସେଥିପାଇଁ ଭାବିଲି ପଖଳ ଖାଇବିନି। କାଲି ମରଙ୍ଗ ଖାଇଦେବି ତ ଡାଲମା ଭଜା ତ ଖାଇଦେଲି ଆଉ ତାପରେ କଣ ଖାଇବି ଭାବୁଛି ଆଉ ଯଦି ଭୋକ କରିବ କିଛି ମ୍ୟାଗି ବନେଇକିନା ଖାଇବି। ହ
ଆଛା ଆପଣଙ୍କୁ ରୋଷେଇ କରି ଆସେ ତାହେଲେ?
ହୁଁ ମୁଁ ସବୁପ୍ରକାର ରୋଷେଇ ଜାଣିଚି।
ଭଲ କଥା ସବୁ ମାନେ ଆମିଷ ନିରାମିଷ ସବୁ କିଛି
ହଁ କିଛି କିଛି ଏମିତି ଏ ଉପର ତଳ ହେଇଯିବ କିନ୍ତୁ ଆସେ ସବୁ ପ୍ରାୟତଃ। ପିଠା ପିଠି କରିଆସେନି ଯେମିତି କିି ହେଇଗଲା ଆ ମାନେ ବରା ଫରା ବରା ଇଟଲି ଏଗୁଡା ସବୁ ଆସେନି କରି ବାକି ଆଉ ସବୁ ଜିନିଷ
ଆଛା ଭଲ କ ଆପଣଙ୍କୁ ତ ଶାଗ କରିଆସୁଛି ସବୁଠୁ ବଡ କଥା ହଉଚ ସେଇଟା ସମସ୍ତେ କୁହନ୍ତି ଶାଗ କିଛି ନୁ ବହୁତ ସହଜ ଯୋଉଟା କି ମତେ ଆସେନି। ମୁଁ କେବେ ଚେଷ୍ଟା କରିନି ହିଁ ହିଁ ହିଁ ହିଁ ମୁଁ କେବେ ଚେଷ୍ଟା କରିନି ମତେ ଲାଗେ
ହଁ ହେଇନି ତ ହେଇନି ଆଉ। ଏମିତି ଲାଗେ ଜାଣିନି ସତରେ ସହଜ ନା ନା କଷ୍ଟ କଣ ଜଣାନାହିଁ।
ଅ ମୁଁ ଯୋଉ ପଟେ ଏବେ ଅଛି। ସେଠି ଗୋଟେ ବଢିଆ ଶାଗ ମିଳେ ସେଟାକୁ ବରଡା ଶାଗ ବୋଲି କୁହନ୍ତି। ହଁ ସେଇଟା ମତେ ମୁଁ ଖାଇନଥିଲି ଏଠିକି ଆସିବା ଆଗରୁକୁ କେବେ କିନ୍ତୁ ଆସିଲା ପରେ ପ୍ରଥମ ଥର ଖାଇଲି ଆଉ ମତେ ଏତେ ଭଲ ଲାଗିଲା ମୁଁ ପ୍ରତିଦିନ ପାଖ ପାଖାପାଖି ଖାଉଥିଲି ସେ ଶାଗ ଯେତେବେଳେ ପର୍ଯ୍ୟନ୍ତ ମିଳୁଥିଲା ପଖାଳ ଭାତରେ ବରଡ଼ା ଶାଗ ଆଉ ବଡ଼ି ଚୁରାଟିକେ ପକା ହେଇଥିବ
ଓ ସେଇଟା ତ ବହୁତ ଭଲ ଥାଏ ଆଉ ପଖାଳ ଭାତକୁ ବଢିଚୁରା ଆଳୁ ଶାଗ ଭଜା ସେଇଟା ତ ଆମ ଓଡ଼ି ବାସୀଙ୍କର ପ୍ରିୟ ଆଉ ଯେତେବେଳେ ଯାହାବ ଆଉ ଆଉ ମୋର ଗୋଟେ ଅଛି କି ମୋତେ ଏତେ ମୋ ପଖାଳ ପ୍ରିୟ ତେ ମତେ ବର୍ଷା କଣ ଶୀତ କଣ ଖରା କଣ କିଛି ଜଣା ପଡ଼େନି ପଖାଳ ବୋହୁତ
ଉଁ ହୁଁ ହୁଁ ହୁଁ ପଖା ପଖାଳ ର ବି ବୋହୁତ ପ୍ରକାର ଜିନିଷ ବନେଇ ହୁଏ ଯେମିତି କି ଆମର ଦହି ପଖାଳ କରି ଖାଇପାରୁ। ତାପରେ ଆଉ କିଛି ଜଣ ଅଛନ୍ତି କଣ କରନ୍ତିିନା ପଖାଳରେ ମାନେ ଛୁଙ୍କ ନ ଦେଇେଇକି ଖାଲି ଦହି ପକେଇକି ବି ଖାଆନ୍ତି ସେ ମତେ ସେମ ଭଲ ଲାଗେ ଦହି ପଖଳ ଖାଇଲେ ଟିକେ ଅଲଗା ଟାଇପ ର ଲାଗେ କିନ୍ତୁ ପଖାଳିଲେ ଖାଲି ଦହି ପକେଇକି ଖାଇଲେ ଲଙ୍କା ଟିକେ ଚକୁଟି ଦବା ଆଉ ବଢିଆ ଲାଗିବ ଆପଣ ରାଗ ଖାଁନ୍ତି ନା ରାଗ ଖାନ୍ତିନି?
ବହୁତ ମୋର ରାଗ ବହୁତ ପ୍ରିୟ ମୋତେ ରାଗ ହେଲେ ଲାଗେ ଖାଦ୍ୟଟା ବହୁତ ସ୍ଵାଦିଷ୍ଟ ଅଛି ରାଗ ନଥିଲେ ଯେତେ ସ୍ଵାଦିଷ୍ଟ ଥିଲେ ବି ମୁଁ ଜାଣିପାରେନି ମତେ ଲାଗେ କଣ ସ୍ଵାଦିଷ୍ଟ ନାଇଁ ଲଙ୍କା ଟା ଦେଇଦେଲେ ଓଃ
ଆ ଆରେ ଏଇ ରା ରା ଗୋରୁ ଗୋଟେ କାହାଣୀ ମନେକଲା ମୋର ମାନେ ମୋର ଗୋଟେ ଅଭିଜ୍ଞତା ଥିଲା ଏମିତି ମୁଁ ଆଗରୁ ଗୋଟେ ଜାଗାରେ ଥିଲି ଢେଙ୍କାନାଳ ରେ ତ ସେଠି କଣ ନା ଅ ଆମେ ତିନି ଚାରି ଜଣ ମିଶିକି ରହୁଥିଲୁ। ସେଠି ବି ମୁଁ ଗୋଟେ ଚାକିରୀ କରୁଥିଲି ଆଗରୁ ତ ସେଠି କଣ ଥିଲା ନା ଆମର ମୋ ସାଇଡରେ ଯିଏ ମୋର ପାଖ ଘରେ ଯୋଉ ରହୁଥିଲେ ତ ଆମେ ଏମତି ଭାବିଲୁ ଗୋଟେ ଦିନ ଚିଲ୍ଲି ପନିର କରିବୁ ବୋଲି ତ ଆମେ ଗଲୁ ବଜାରକୁ ଯାହା ଯାହା ସାମଗ୍ରୀ ଦରକାର ସେଇଟା କିଣିବା ପାଇଁ। ଆ ତ ଆମେ କଣ କଣ ଦରକାର ମାନେ ଚିଲି ସସ୍ ଦରକାର। କାର ଆଉ ଟମାଟର ସସ୍ ଦରକାର। ଆଉ ସୋୟାବିିନ ସସ୍ ଦରକାର ତ ଆମେ ଚିଲି ସସ୍ ଆଣିଲୁ। ସୋୟାବିନ୍ ସସ୍ ବି ଆଣିଲୁ ଟମାଟୋ ସସ୍ ଯାଗାରେ ରେଡ୍ ଚିଲ୍ ସସ୍ ଧରିକି ପଳେଇ ଆସିୁଛୁ।
ଆଚ୍ଛା ହଁ।
ସସ୍ ଯେପା ରେଡ ଚିଲ୍ଲି ସସ୍ ପକେଇ ଦେଇ
ଓଃ ପୋ।
ଦେଇଛି ଆମର ସେ ବଢିଆ ଦେଖ
ଖାଇ ଲା ବେଳେ ପାଟି ଯୋଉ ଆମର କୁହନ୍ତୁନି।
ସେଇଟା ସେଇ ନାଲି ସସ୍ ସେଇଥୀ ରେ ନଥାଏ ନା ଏତେ ରାଗ ନଥାଏ ନା ରାଗ
ନାଇଁ ନାଇଁ ସେଇଟା ଥିଲା କେମିତି ଗୋଟେ ଅଲଗା କୋଉ ବୋଧେ କମ୍ପାନୀର ଥିଲା ବୋଧେ।
ଆଛା ହଁ ଗୋଟେ ଗୋଟେ ଥାଏ କୋଉଟା କୋଉଥିରେ ରାଗ ହଁ ହ୍ୟାଲୋ। ହଁ କୋଉଥିରେ ରାଗ ଥାଏ କୋଉଥିରେ ରାଗ ନଥାଏ ସେମିତି ହେଇଥିବ ଆଉ। ଭଲ ହୁଁ -ହୁଁ ଆପଣ ରାଗ ଖାଆନ୍ତିନି କି?
କି ସେଟା ମାନେ ଆମେ ଅଧା ବୋତଲ ପକେଇ ଦେଇଥିଲୁ ତା ଧେରେ।
ଓହୋ।
ହଁ ତ ସେଥିପାଇଁ ବହୁତ ମାନେ ଇଏ ହେଇ ଯାଇଥିଲା। ଆଉ ସେତେବେଳେ ମୁଁ ନୂଆ ନୂଆ ରୋଷେଇ ଶିଖୁଥିଲି ତ ମୁଁ ବି ଜାଣିନି ମୋର ଏ ଏତେ ଅଭିଜ୍ଞତା ନାହିଁ ତ ଭୁଲରୁ ହିଁ ତ ମଣିଷ ଶିଖେ ନା।
ହୁଁ ହୁଁ ହଁ ମତ ମତେ ବି ଖାଇବି ମୋତେ କଁ କହିଲେ ଯେତେବେଳେ ଖାଦ୍ୟଟା ଯେତେ ବି ସ୍ଵାଦିଷ୍ଟ ହେଇଥାନ୍ ନା କାହିଁକି ଯେତେବେଳେ। ଖାଦ୍ୟ ଟା ପୁରା ନାଲି କଲର ହେଇ ଥିବ ମତେ ବହୁତ ବଢିଆ ଲାଗେ ଖାଦ୍ୟର ସ୍ଵାଦିଷ୍ଟ ନଥାଉ ମୁଁ ହେଲେ ବି ନା ନା ଲି କଲର ହେଇଛି ମାନେ ସଦିଷ୍ଟ ଥିବ ମୁଁ ମୋ ମନ ରେ ସେଇ ଭାବନାରେ ଆଉ ଗୋଟେ କଥା ଆପଣ ଜାଣିଥିବେ ଆପଣଙ୍କ ମନ ରେ ଯୋଉ ଭାବନା ଟା ଥାଏ ନା ଆପଣ ସେଇଟା କରିବେ ତ ଆପଣଙ୍କୁ ସେମିତି ହିଁ ଲାଗିବ। ସେଥିପାଇଁ କୁହନ୍ତିନି ସବୁବେଳେ ମନରେ। ମନରେ କିଛି ଭଲ ଜିନିଷ ରଖ ତ ସେଇଟା। ଧୀରେ ଧୀରେ ସେମିତି ଭଲ ହେଇ ହେଇ ଯିବ ଯେତିକି ଖରାପ କଥା ଆଣିବ ମନକୁ ସେଇ ଗୁଡ଼ାକ। ସେମିତି ଖରାପ ହେଇଯିବ ତ ସବୁବେଳେ କୁହନ୍ତି ଭଲ ଜିନିଷ ରଖ ସବୁ ବେଳେ ମନରେ ତ ଆପଣ ଏମତି କେବେ ଭାବି ଥିବେ ଆପଣ ଗୋଟେ ଜିନିଷ ଖାଉଥିବେ ନା ଏଇଟା ମୁଁ ଯେମତି ଦେଖନ୍ତୁ। କଲର କଲର ଦେଖିକି ମୁଁ କହେ କି ନା ଏଇଟା ବହୁତ ସ୍ଵାଦିଷ୍ଟ ହେଇଥିବ ସେଇଟା ସ୍ଵାଦିଷ୍ଟ ନଥାଏ ଅଲ ଅଲଗା ଲୋକ କୁହନ୍ତି କିନ୍ତୁ ମୁଁ କଲର ଦେଖିକି ସ୍ଵାଦଷ୍ଟ ହେଇଥିବ ମତେ -ହଁ -ମତ -ହଁ -ମତ। ତେ ଲାଗେକି ନାଁ ଏଟା ବହୁତ ସ୍ଵାଦିଷ୍ଟ ଅଛି କାରଣ ମୋ ମନରେ ରହିଯାଇଛି ଯୋଉଟା ନାଲି କଲର ଆସିଲା ମାନେ ସ୍ଵାଦିଷ୍ଟ। ତ ମୁଁ ମୁଁ ମୋ ଖାଇବା ମୋର। ସବୁ ଚେଞ୍ଜ ହେଇଯାଏ ସେମିତି କିଛି ସ୍ଵାଦିଷ୍ଟ ଥିଲେ ନଥିଲେ କିଛି ଲାଗେନି ମୋତେ ଲାଗେ ହଁ ଠିକ୍ ଠାକ୍ ଅଛି। ତ ମୁଁ ସେଇ ଗୋଟେ ଜିନିଷ ପାଇଁ ହିଁ ଯେତେବେଳେ ନାଲି ହେଇ ଯାଏ ତ କଣ। ଆମର ନର୍ମାଲି ମସଲା ଭିତରେ ସେଇ ଜିନିଷ। ତ ପକେଇଲେ ଭଲ ଲେ ଯୋଉ କଣ କହିଲେ ଲଙ୍କା ଗୁଣ୍ଡ ଲଙ୍କା ଗୁଣ୍ଡ ପକେଇଲେ ହିଁ ନାଲି ହୁଏ। ମେନ ଅଧିକ ତ ମୁଁ ସେଇଠୁ ପକେଇ ପକେଇ ରାଗ ଅଧିକ ଖାଇଲି। ମୁଁ ଜାଣି ପାରିଲିନି ତ ସେଇଠୁ ଯେତେବେଳେ ମୁଁ ନାଲି ହବ ନାଲି ହବ କହିକି ଲଙ୍କା ଗୁଡା ଅଧିକ ଢାଳି ଢାଳି। ଢାଳି ଢାଳି ମୁଁ ପୁରା ଏତେ ଜୋରସେ। ରାଗକୁ ବହୁତ ଲଙ୍କା ଖାଏ ମୁଁ ବହୁତ ରାଗ ତ ମୋ ସାଙ୍ଗ ମାନେ ବି କୁହନ୍ତି ତୁ ଏତେ ରାଗ। ‌ଖାଇପାରୁଛୁ କେମିତି ତା ପଛରେ ବି କେତେ କାହାଣୀ ସେମାନଙ୍କୁ କଣ ଜଣା। ଆପଣଙ୍କୁ ଯେମିତି କହିଲି ମୁଁ ସେମତି ହେଇକି ହିଁ ଅଧିକ ଲଙ୍କା ରାଗ ଖାଇଛି।
ଦରକାର ବୋଲି ଆପଣ ଲଙ୍କା ଗୁଣ୍ଡ ପକେଇବ।
ହଁ ହଁ ସେମିତି ହେଇକି ଅଭ୍ୟାସ ହେଇଯାଇଛି ହଁ ମୁଁ ଆଉ କଲେ ସେଇ ଲଙ୍କାମୁଣ୍ଡ ପକେଇଲେ ହିଁ ନାଲି କଲର୍ ଆସେନା ମୋତେ ନର୍ମାଲି ନାଲି କଲର୍ଟା ମୋତେ ଭଲ ଲାଗେ। ତ ଏବେ ଦେଖନ୍ତୁ ହଳଦିଆ କଲର ତ ମତେ ବିଲକୁଲ ବି ଭଲ ଲାଗେନା ହଳଦିଆ ଅଧିକ ପକେଇ ତେଲ ହଳଦିଆ କଳର ଆସିବ ନା କାଲି ଯେତେବେଳେ ଆସିବା ପାଇଁ କଣ ଲଙ୍କା ଗୁଣ୍ଡ ବି ଅଧିକ ଢାଳିବାକୁ ପଡେ ତ ମୁଁ ଲଙ୍କା ଗୁଣ୍ଡ ଅଧିକ ହଁ ହଁ ଢାଳି ଢାଳି ଢାଳି ମୋର ହେଇଗଲା କେମିତି ମୁଁ ଜାଣି ପାରିଲିନି ବହୁତ ରାଗ ଖାଇଲେ। ତ ବହୁତ ରାଗ ଖାଏ ମୁଁ ଜାଣିଛି ସେଇଟା ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ ହେଲେ ବି ଚେଷ୍ଟା କରୁଛି କମେଇବାକୁ ଦେଖିଆ କାମିଲାଣି କିଛିଟା।
ମୁଁ ଏଇଟା କହୁନି ଯେ ଆପଣଟ ଡାଲି ଖାଆନ୍ତୁନି କେବେ ବି ପୁରା ଛାଡି ଦିଅନ୍ତୁନି କିନ୍ତୁ ଉ ଯଦି ରାଗ ଖାଇବାର ଅଛି ତାହେଲେ କଞ୍ଚାଲଙ୍କାର ଚକଟିକି କିମ୍ବା କଞ୍ଚା ଲଙ୍କା ହଁ ପକେଇକି ଏମିତି ତରକାରୀ ତିଆରି କରନ୍ତୁ ସେଟା ଆପଣଙ୍କୁ ରାଗ ବି ଲାଗିବ ଭଲ ବି ଲାଗିବ। କିନ୍ତୁ ଶୁଖିଲା ଲଙ୍କା ଟା କଣ ନାଁ ତା ଦେହରେ ଗୋଟେ ଖାଏ ମାନେ ଯୋଉଟା କି ଆପଣଙ୍କର ଫୁସ୍ ଫୁସ୍ ଏବଂ ନୁ ନୀଶୀ କଣଟା ଘ୍ରାଣ ଶକ୍ତି କୁ ମଧ୍ୟ କମ କରାଏ ବୋଲି ମୁଁ ଶୁଣିଥିଲି ମୁଁ ଜାଣିନି ଭଲସେ।
ହୁଁ ନା ମୁଁ ବି ସେୟା ଆପଣ ଯୋଉଟା ଶୁଣୁଛନ୍ତି ସେଇଟା ଠିକ କଥା ଆଁ ଏତେ ଅତ୍ୟଧିକ ଲଙ୍କା ଶୁଖା ଲଙ୍କା ତ ଦେହ ପାଇଁ ଜମା ଭଲ ନୁହେଁ। ତାଠୁ ତ ଅଧିକ ଭଲ ନୁହେଁ ଲଙ୍କା ଟା ଲଙ୍କାଗୁଣ୍ଡ ଲଙ୍କାଗୁଣ୍ଡରେ ବହୁତ କିଛି କେମିକାଲ ମିଶି ଥାଏ ଆଉ ସେଇଟା କେବଳ ଲଙ୍କା ପ ପାଉଡ଼ର ହେଇନଥାଏ ମୁଁ ବି ଆପଣ କହିଲା ପରିକା ଏତେ ଲଙ୍କାପ ପସନ୍ଦ ତ ଆମେ ଶୁଖା ଲଙ୍କାରୁ ବି ନିଜେ ଲଙ୍କା ଗୁଣ୍ଡ କରିପାରିବା କିନ୍ତୁ ଯୋଉ ବାହାରୁ ଯୋଉ ଲ ଲଙ୍କାଗୁଣ୍ଡ ଆସଛି ନା ସେଟା ଏତେ ଏତେ ଖାଇବା ଠିକ ନୁହଁ କଞ୍ଚା ଲଙ୍କା ଠିକ ଅଛି ସେଥିରେ ତଆମେ ଆମେ ଜାଣିଛୁ ସମସ୍ତେ ଆଗରୁ ହିଁଇ ପଡିଥିଲା ଛୋଟବେଲେ କି ଭିଟାମନ୍ ଡି ଅଛି ତ କଞ୍ଚା ଲଙ୍କା ଟା ଆମେ ଖାଇଲେ ଠିକ ଅଛୁ କିନ୍ତୁ କିନ୍ତୁ ମୁଁ ଯୋଉ ପରିମାଣରେ ଲଙ୍କାଗୁଣ୍ଡ ପକଉଛି ତରକାରୀରେ ସେଇଟା ତ ଜମା ଠିକ ନୁ ନା ଏବେ କମି ଯାଇଛି ବହୁତ କମି ଯାଇଛି। ଆଗରୁ ଛୋଟ ଥିଲି ସେତେବେଳେ
ଧ୍ୟାନ ରଖନ୍ତୁ ଟିକେ ସେଇ ପ୍ରତି।
ହଁ ଆଗରୁ ଥିଲି ତ ସେମିତି ଜାଣିପାରିବି କିଛି ନେହିଁ ଠିକ ହେଇଗଲାଣି।
ଆପଣଙ୍କ ମତେ ବି ଖୁସି ଲାଗିଲେ କି, ଆପଣ ଆପଣଙ୍କୁ ବି ପଖାଳ ଭଲ ଲାଗେ ବୋଲି। ମୁଁ ଭାବୁଥିଲି, ମତେ ହିଁ
ଭଲ ନ ଲାଗେ ସେଟା ଆଛା। ପଖାଳ ଖାଲି ଓଡିଶାରେ ନାଇଁ। ମାନେ ପୃଥିବୀରେ ବି ଫେମସ। ମାନେ ପ୍ରସିଦ୍ଧ ଲାଭ କଲାଣି। ଆପଣ ଗୋଟେ ଗୋଟେ ଦେଖୁଥିବେ। ଅନଲାଇନ ୟୁଟ୍ୟୁବ ଚ୍ୟାନେଲ ଗୁଡାକରେ ସେ ମାଧ୍ୟମରେ ମଧ୍ୟ, ମାନେ ବାହାରୁ ଯୋଉ ଯୋଉ ଅ ମାନେ ଆସୁଛି ଅଛନ୍ତି ଲୋକମାନେ। ସେମାନେ କେତେ ପ୍ରଶଂସା କରୁଛନ୍ତି। ଓଡିଶାରେ ଆସିକି ପଖାଳ ଖାଇବାଟା। ହଁ। ଅବଶ୍ୟ ତାଙ୍କର ଉଚ୍ଚାରଣ ପଖାଳ ର ଅଲଗା ରହୁଛି ପଖାଲ ବି କହିଦଉଛି
ହଁ। ସେ ତାଙ୍କ ଭାଷା ହିସାବରେ, ତାଙ୍କର କେମିତି କଣ ଭାଷା। କାହାର ସମସ୍ତଙ୍କର ଭାଷା ତ ଅଲଗା ଅଲଗା ଥାଏ ନା, ମାତୃଭାଷା। ତ ସେମିତି ତ ହଉ। ଆପଣଙ୍କ ସହିତ କଥା ହେଇକଁ
ଆଜ୍ଞା, ଆଜ୍ଞା। ଠିକ ଅଛି ଆପଣ ଯାଆନ୍ତୁ, ଖାଇବେ ଖାଇନାହାନ୍ତି, ଖାଇସାରନ୍ତୁ, କଥା ହେବା ଆଉଥରେ।
ଆଜ୍ଞା। ହପ ରଖୁଛି। ଧନ୍ୟବାଦ। ହୁଁ।